ଏଇ ଆମେ ଏଇଠି ଖାଇକି ବସିଚୁ ଆଉ।
ଓହୋ। ଆଉ ଏଥର ଖରା ଚୁଟି ରେ କୁଆଡେ ବୁଲାବୁଲି କରିବାକୁ ଯାଇନ କି?
ଆ ଏଥର ତ ଯାଇନି ଆରଥର ଯାଇଥିଲି ଯାଇଥିଲି ସେ ଛତିଶ ଗଡ଼ ଟିକେ ଯାଇଥିଲୁ ଆଉ ଟିକେ ଇମାମ ମନ୍ଦିର ଯାଇଥିଲୁ। ଆଉ ପୁରୀ ଯିବୁ ଟିକେ ଭାବୁଥିଲୁ ଆଉ ଯାଇ ହେଲାନି ଆଉ।
ଓହୋ ଛତିଶଗଡ କୁଆଡେ ଯାଇଥିଲ ତମେ?
ଛତିଶଗଡ ଯାଇଥିଲେ ଏଇ ଯୋଉ ଆମର କେ ସରି ଏଇ ଯୋଉ ମାଲକାନଗିରି ଛତିଶଗଡ। ସେ ଟିକେ ଯାଇଥିଲୁ ଟିକେ ପାଣି ଫାଣି ପାଖରୁ ବୁଲାବୁଲି କରିକି ଆସିଲ
ଓହୋ ସେପଟେ ସେ ତୀରଥ ଗଡଲି ଯାଇଥିଲା କି ଝରଣା ଫରଣା ଯାଇଥିଲ ନା କଣ?
ହଁ ହଁ ଝରଣା ପାଖକୁ ଯାଇଥିଲୁ ଏତିରେ ସେଠି ଗୋଟେ ଗୋଟେ ମନ୍ଦିର ଥିଲା ଦେଖିକି, ଫଟୋ ଫଟ ଉଠେଇକି ଆସିଲୁ ଆଉ।
ଆଚ୍ଛା। ଆଉ ଆଉ କୁଆଡେ ସବୁ ଆଉ ତମ ସେଇଠି ପାଖାପାଖି ବାଲେଶ୍ଵ ଭଲେ
ସେଠି ସେ ଇମାମ ମନ୍ଦିର ଟିକେ ଯାଇଥିଲୁ ବାଲେଶ୍ଵର ରେ
ଓହୋ।
ଉଁ ସେ ଉଁ ଆଉ ସିଆଡେ କୁଆଡେ ଯାଇନୁ ଆଉ ଗୋଟେ କେନ୍ଦ୍ରାପଡା ବ ଜଗନ୍ନାଥ ମନ୍ଦିର ପା
କଣ କେମିତିଆ ଦେଖିବାକୁ କେମିତିଆ, କଣ ସେ ମନ୍ଦିର ଟିକେ କହିଲ।
ହଁ ଭଲ ଦେଖିବାକୁ ତାର ବ୍ୟାକଗ୍ରାଉଣ୍ଡ ଭଲ ବଡ ମନ୍ଦିର ଟେ ତାର ଚାରିପଟେ ଗୋଟେ ଗୋଟେ ସବୁ ଦେବାଦେବୀଙ୍କ ମନ୍ଦିର ଅଛି। ସେ ଗୋଟେ ମନ୍ଦିର ଭିତରେ ବହୁତ ସାରା ମନ୍ଦିର ଅଛି ଛୋଟ ଛୋଟ ଆଉ ଗୋଟେ ବଡ ଜଗନ୍ନାଥ ମନ୍ଦିର ଅଛି।
ଓହୋହୋ, ଆଉ କୁଆଡେ କେନ୍ଦ୍ରାପଡା କହୁଥିଲ ଯେ?
ହଁ ହଁ କେନ୍ଦ୍ରାପଡା ଯାଇଥିଲୁ ସେଠି ବି ବଳଦେବପୁର ମନ୍ଦିର ଗୋଟେ ଥିଲା ଜଗନ୍ନାଥ ମନ୍ଦିର।
ଓ ଯୋଉ ବଳଦେବ ଜିଅ ମନ୍ଦିର। ହଁ ହଁ ସେଇଠି କେମିତି କଣ ସ ତମେ କେତେବେଳେ ଯାଇଥିଲ କି?
ଆମେ ସକାଳେ ସକାଳୁ ବାହାରିକି ଯାଇଥିଲୁ ‌। ପହଞ୍ଚୁ ପହଞ୍ଚୁ ଦିନ ଏ ଉଁ ଗୋଟେ ନା ଦିଟା ହେଲା ବୋଧେ। ହଁ ସେଠି ଠାକୁର ଦର୍ଶନ କରିକି, ସେଇଠି ଭୋଗ ଫୋଗ ଖାଇକି ଉଁ ପୁଣି ସେ ଠୁ ବାହାରିକି ଘରେ ଆସିକି ପହଞ୍ଚୁ ପହଞ୍ଚୁ ରାତି ଆଟା ଆଉ, ସେଠୁ ଭଲ ଥିଲା, ସେଠି ଭୋଗ ଖାଇଲୁ, ସେଠି ମନ୍ଦିରରେ ପତକା ବାନ୍ଧିଲେ ଦେଖିଲୁ। ଦର୍ଶନ କଲୁ, ପୁରା ପାଖରୁ ଦର୍ଶନ କଲୁ ଠାକୁରଙ୍କୁ।
ହଁ ଆଉ ସେପଟେ ମନ୍ଦିର ସେ ବଳଦେବ ଜିଅ ମନ୍ଦିର ଟା କୋଉ ସମୟରେ ଗଲେ ଭଲ ରହିବ ବୁଲିବାକୁ?
ହଁ ଭଲ ତ ସବୁବେଳେ ଆମେ ତ ଖରା ଦିନରେ ଯାଇଥିଲୁ ବୋଧେ ଭଲ ଥିଲା, ଅ ଯେତେବେଳେ ଗଲେ ଟି କେ ଲେଟ୍ ହଉଛି ପହଞ୍ଚିବା ପାଇଁ ନହେଲେ ଭଲ ମନ୍ଦିର ଟା। ପୁରା ଆରାମସେ ଯାଇକି ବୁଲିକି ଦେଖିକି ଆସିହବ।
ଓହୋ ହୋ ହ ହଉ ଜାଣିଛ ତାହେଲେ ବୁ ପ୍ରେମ ଭୁଜେର ଆଉ କଣ?
ଆଉ ଆଉ ଆମର ଧାମରା ମନ୍ଦିର ତ ଆପଣ ଯାଇଥିବେ ଆଉ।
ହଁ ହଁ ଧାମରେ ମଧ୍ୟରେ ବହୁତ ସୁନ୍ଦର ମନ୍ଦିର ବହୁତ
ହଁ ଏଇନା ଆମ
ଶ୍ଷମା ମୁଁ ଶଣିଥିଲି ସେଠି କଣ ହଁ
ସେଠି କେତେ ସେଠିକି ଗଲେ ଆପଣ ଟାଇମରେ ଗଲେ ସେ ମାନେ ଲଞ୍ଚ ଟାଇମ ରେ ଗଲେ, ଖାଇକି ଏକାଥରକେ ବି ଆସିପାରିବେ ସେଇଠି କେ ଏତେ ବଢିଆ ଭୋଗ ଫୋଗ ଦଉଛନ୍ତି।
ଆଛା ହ ମୁଁ କଣ ଶୁଣିଥିଲି ଧାମରାଇ ମନ୍ଦିରରେ ଗୋଟିଏ ମନ୍ଦିର ଯୋଉଠି ଗୋଟେ ସିଙ୍ଗଲ ମାନେ ମହିଳା ବିଧବା ସିଏ ପୂଜା କରନ୍ତି ମୁଁ ତ ଆଉ କୋଉଠି ଶୁଣିନି ଏଇଟା କଣ ସତ?
ହଁ ସତ ଆମର ଏଠି ସେଠି ନନା ପୂଜା କରନ୍ତିନି କି ସ୍ତ୍ରୀ ଲୋକ ଯା ସିନ୍ଦୁର ଅଛି ଯାହାର ତାର ପୂଜା କରନ୍ତିନ ସେଠି ଖାଲି ବିଧବା ଲୋକ ହିଁ ପୂଜା କରନ୍ତି।
ଓ ହୁଁ ସେଇଟା କଣ ପାଇଁ କେମିତି ଜାଣିଛନ୍ତି।
ମୁଁ ତ ସେଇଟା ଠିକରେ ଜାଣିନି କିନ୍ତୁ ସେ ବିଧବାକୁ କାହାକୁ ଗୋଟେ କଣ ସ୍ୱପ୍ନ ରେ ଆସି ଥିଲେ ମା କହିଥିଲେ। ସେଇଥିରୁ କଣ ହେଇଛନ୍ତି ଆଉ ଆଉ ସେ ସ୍ୱପ୍ନ ରେ ଆସିକି ଯାହା କୁହନ୍ତି ସେ ମା ଯୋଉମାନୋ ପୂଜା କରନ୍ତି ଯା କୁହନ୍ତି ସେମାନେ ତା କରନ୍ତି ଆଉ।
ଓହୋ ତାହେଲେ ବହୁତ ପ୍ରତ୍ୟକ୍ଷ ମନ୍ଦିର ଟା ସେଇଥିପାଇଁ ମୁଁ ଶୁଣିଛି ଯେ ସେ ମନ୍ଦିର ବିଷୟରେ ମୁଁ ଯାଇଚିବି ମୁଁ ସେଆ ଦେଖିକି ଆସିଛି ଯେ ଆରେ ସବୁ ମନ୍ଦିର ସବୁଆଡେ ନନା ବ୍ରାହ୍ମଣ ରୁହନ୍ତି କେ ହଁ ସ୍ତ୍ରୀ ଲ ଯେ ଅ ଶଧବା ସିଏ ରୁହନ୍ତି ଏଠି କଣ ପ୍ରଥମ ଥର ମୁଁ ଦେଖିଲି ଗୋଟେ ଦି ବିଧବା ସ୍ତ୍ରୀ ଲୋକ ଅଛନ୍ତି ମତେ ଭାରି ଆଶ୍ଚର୍ଯ୍ୟ ଲାଗେ କିନ୍ତୁ ମୁଁ ଶୁଣିଚି। ବହୁତ ପ୍ରତ୍ୟକ୍ଷ ମନ୍ଦିର ବହୁତ ଭଲ ମନ୍ଦିର। ମୁଁ ବି ସେମିତି ଆମର ବି ଠାକୁରାଣୀ ମନ୍ଦିର ଗୁଡ଼େଜାଗା ଅଛି କିନ୍ତୁ ଏମ ତିଆ ମୁଁ ପ୍ରଥମ ଥର ଦେଖିଲେ ଆ ମୁଁ ତ ମୋର ବୁଲା ବୁଲି ଏଥର ଖରା ଛୁଟି ମୋ ତ ଅଫିସ ରେ ଛୁଟି ମଲାନି। ନଲେ ସବୁଆଡେ ବୁଲାବୁଲି ବାହାଘର ଆଗରୁ ଗୁଡାଏ ଜାଗା ଯାଇଛି। କଉ ଜାଗା ଏମତି ନାହିଁ ଜାଇନି। ଆମ ଘର ଯୋଉଠି ଆମେ ସେଇଠି ଗୋଟେ ମଲ୍ଲିକେଶ୍ଵର ପାହାଡଅ ମଲ୍ଲିକେଶ୍ଵର ଆମ ଆମ ଘରୁ ପୁରା ଚଉପରକୁ ପାହାଡ ଚଢିକି ଯିବ ସେଇଠି ଯାଇ ଦେଇକି ଆମେ ଯାବ। ଏବେ ସେଟା ଯେହେତୁ ପ୍ରସିଦ୍ଧ ହେଇଗଲା ବୋଲି ଟିକେ ପାହାଚ ପାହାଚ କରିଦେଇଛନ୍ତି। ପୁରା ଉପରେ ଯିବ ସେଠି ଅଛି କଣ ପୁରା ଶିବଙ୍କ ଲିଙ୍ଗ ସବୁବେଳେ ବଢେ। ପୁରା ବହୁତ ବଡ ଶିବଲିଙ୍ଗ ଆଉ ସେ ମୋ ପାହାଡ ହଉଛି ମାମ ଗାଁ ରୁ ଆମ ଯୋଉ ଡିଷ୍ଟ୍ରିକ୍ଟ ରୁ ଯୋଉ ଆଡୁ ତମେ ଦେଖିବ ସେ ପାହାଡ ଦେଖାଯିବ। ଆଉ ବହୁତ ସୁନ୍ଦର ପାହାଡ଼। ସେଠି ଗୋଟେ ଆଉ ଗୋଟେ ଗୁପ୍ତେଶ୍ଵର ଜାଣିଥିବ ବହୁତ ପ୍ରସିଦ୍ଧ ମନ୍ଦିର। ସେଇପଟର ସେଇଟା ବି ସେମିତି ବହୁତ ବଢିଆ ମନ୍ଦିରଟେ ପୁରା ଟିକେ ଟାଇମ ଲାଗେ କିନ୍ତୁ କ୍ଲାଇମେଟ ସବୁବେଳେ ବଢିଆ ସେପଟେ ତ ଯେହେତୁ ବାହା ଗଛ ଲତା ସବୁ ଭରି ହେଇକି ଅଛି। କ୍ଲାଇମେଟ ବହୁତ ବଢିଆ ତାପରେ ସଇଲା ମୁଁ ଟି କେ କଣ ମତେ ଟିକେ ଆମର ଯେହେତୁ ଠାକୁରାଣୀ ଆମର ହଉଛି ଇଷ୍ଟ ଦେବି ସେଇଥିପାଇଁ ଆମେ ଇଏ କରୁ ଅ ମାନେ ପ୍ରତି ଇଏରେ ବି ଟିକେ ବୁଲାବୁଲି ଠାକୁର ଠାକୁରାଣୀଙ୍କ ଇଏ ସବୁ ବୁଲାବୁଲି କରିବାକୁ ଯାଉ ଏମତି ଆଉ ଆଉ ତମର ଏମିତି ପର୍ବପର୍ବାଣୀ ସେଇଠି କଣ ଭଲ ମାନେ ପୂଜା ଫୂଜା କଣ ହୁଏ?
ଆମର ଏଇଠି ଇ ସବୁଠୁ ଭଲ କୁଆଁର ପୁନେଇ ଟା ଭଲ ହୁଏ, ଦୁର୍ଗା ପୂଜା ଟା ଭଲ ହୁଏ, ଆମର ଏଠି।
ଆଉ ମକର ସଂକ୍ରାନ୍ତି ଟା ଆମର ବେଶୀ ଫେମସ।
ମକର ସଂକ୍ରାନ୍ତିରେ କଣ ସବୁ ହୁଏ?
ମକର ସଂକ୍ରାନ୍ତିରେ ଆମର ଏଠି ଏମିତି ବାହାରେ ଗୋଟେ ଖୁଣ୍ଟ ପୋତିକି ତାର ଗୋଟେ ଧାନ ପା ସବୁ ଉ କଂସାରେ ଧାନ ଫାନ ରଖିକି ତା ଚାରିପଟେ ଝୁଣ୍ଟି ପକେଇକି ମକର ଚାଉ ନୂଆ ଚାଉଳରେ ଭୋଗ ହେଇକି ସବୁ ଲୋକଙ୍କୁ ଖାଇବାକୁ ଦେଇକି ନିଜ ଘରେ ଖାଇକି ସେ ପୂଜା ଷ୍ଟାର୍ଟ ହୁଏ, ଯୋଉ ଆମର ଶିଆଳ କୋକିଶିଆଳ ସେ ସେ ସେ ବୋବେଇଲା ଟାଇମ୍ ରେ ଆମର ସେ ଗୋଟେ ପାଣି ଟେ ଛିଞ୍ଚିକି ଧରାହବ ସବୁ ଶଙ୍ଖ ଫଙ୍ଖ ଫୁଙ୍କିକି ତାକୁ ଡାକିକି ପୂଜା ଫୂଜି ଟେ ହବ ତାପରେ ସେ ମୁଁ ନୂଆ ଚାଉଳରେ ଭୋଗ କରିକି ଖାଇବାକୁ ଦେବେ ସମସ୍ତଙ୍କୁ ଆଉ। ପୂଜା କରିବେ ସେଠି ସୋରିଷ ଫୁଲ ଦରକାର ହବ, ମୂ ମୂଳା
ଆଚ୍ଛା। ଏତେ ଏମିତି ମ ଓହୋ ତମର ଏ ଯୋଉ ମକର ବନାନ୍ତି ସାଙ୍ଗ ମକର ସେମିତି ଅଛି?
ନା ସେମତି କିଛି ନାହିଁ ଆମର, ଉନ୍ ବାକି ଗୋଟେ ଖୁଣ୍ଟ ପୁତିକି ମନ୍ଦିରରେ ଆଗ ପୂଜା ଦେଇ ଆସିକି, ଘରେ ପୂଜା କରିକି ସମସ୍ତଙ୍କୁ ମୁ କରର ନୂଆ ଚାଉଳରେ ଭୋଗ କରିକି ଦେବେ ଖାଇବାକୁ।
ଓହୋ, ଆମର ସେପଟେ କଣ ଅଛି ନା ମକର ଚାଉଳ ପୂଜା ହବ ସେଇ ମକର ଚାଉଳ ତମେ ଯୋଉ ସାଙ୍ଗକୁ ମନେକର ଖାଇ ଖାଇବା ଦବ ଖୁଆଖୁଇ ହବ ତାହେଲେ ତାକୁ କୁହନ୍ତି ମକର ବାନ୍ଧ ଯେମିତି ବଉଳ ବାନ୍ଧନ୍ତି ପୁରୁଣା କାଳରେ ସବୁ ବଉଳ ଫଉଳ ଏମ ସାଙ୍ଗସାଥି କୁହନ୍ତିନି ଆଲୋ ବଉଳ ବୋଲି ଡାକନ୍ତି। ସେମିତି ଆମର ଅଛି ମକର ସଂକ୍ରାନ୍ତିର ମକର ବାନ୍ଧବୀ ମୋର ଗୋଟେ ମୋ ସାଙ୍ଗକୁ ମକର କରିଥିଲି ସେ ଛାଡ ସିଏ ତ ମତେ ଭୁଲିଗଲାଣି କିନ୍ତୁ ଆମେ ସେତେବେଳେ ହୁଏ ଯେ ମକର ସଂକ୍ରାନ୍ତି ଯଦି ତମେ ମକର ବାନ୍ଧିଛ ତାହେଲେ ପ୍ରତି ମ ମକର ସଂକ୍ରାନ୍ତିରେ ତା ସେଇ ସାଙ୍ଗକୁ ସୁ ମାନେ ସେ ଡ୍ରେସ୍ ଠୁ ଆରମ୍ଭ କରି, ଚୁଡି ଠୁ ଆରମ୍ଭ କରି, ମେହେନ୍ଦୀ ଠୁ ନେଲପଲି ସବୁ ଦିଆ ନିିଆ ହୁଅନ୍ତି ମକର ଚାଉଳ ଖାଆନ୍ତି ଆମର ଗୋଟେ ସେପଟେ ବହୁତ ବଢ଼ିଆ ଅଛି ମକର ଚାଉଳ ଗୋଟେ ବନ୍ଧୁତ୍ଵର ଏଇ ଗୋଟେ। ମାନେ ମୋର ଏମିତି ଗୋଟେ ମକର ତା ଘର ଏଇ ପ ଏଇପଟେ ଥିଲା କିନ୍ତୁ ସେ ଯେହେତୁ ସେଇଠି ତା ବାପା ଚାକିରି କରୁଥିଲେ ସେ ସେଇଠି ଥିଲା ତାର ମୋର ମକର ବସିଥିଲୁ ବହୁତ୍ ଭଲ ଥିଲୁ କିନ୍ତୁ ପରେ ତାର କଣ ହେଲା ସିଏ ଆଉ ଏତେ କଥାବାର୍ତ୍ତା କଲାନି ମ କର ଏ ଆଉ ସେଠି କଣ ମେଳା ଫେଳା ହୁଏ ନା କଣ ମକରରେ?
ଆମର ଏଠି ବଡ ମେଳା ଗୋଟେ ପଡ଼େ। ମକର ସଂକ୍ରାନ୍ତିରେ ବଡ ମେଳା ଗୋଟେ ପଡ଼େ। ଆମର ସେ ମ ଧାମରାଇ ମାଙ୍କ ପାଖରେ। ଏ ଗୋଟେ ବଡ଼ ପଡିଆଟେ ଅଛି ଦୋକାନ ଖେଳନା ଉଁ ଗୋଟେ ପନ୍ଦର ଦିନ ପାଇଁ ମକର ସଂକ୍ରାନ୍ତି ଭଲରେ ହୁଏ। ଖେଳନା ଫେଳନା।
ଓହୋ ଆଉ କଣ ଦୋଳି ଫୋଳି ପଡେ।
ହଁ ଗୋଟେ ରାମ ରାମଦୋଳି ଦିଟା ତିନିଟା ପଡେ। ଆଉ ବ୍ରେକଡ୍ୟାନ୍ସ ପଡି ଦିଟା। ଆଉ ସେ ଯୋଉ ଟ୍ରେନ ପଡେ ଛୋଟ ପିଲାଙ୍କର ଝୋଲା ଦୋଳି। ଟ୍ରି ଗାଡି ସେ ହଂସ ସବୁ ପଡେ। ବହୁତ କିଛି ଖେଳଣା ପଡେ ହଁ ହଁ।
କୋଉ ଦିନ ଗୋଟେ ମକର ମେଳା ଦେଖିବାକୁ ଯିବାକୁ ପଡିବ ମତେ ଏଇ ସବୁରେ ଏ ଦୋଳି ଫୋଳି ଏଇ ସବୁରେ ବସିବା ଭାରି ପସନ୍ଦ ମୁଁ ବହୁତ ଦିନ ହେଲାଣି ଏ ଚାକିରି କରିବାଠୁ କୁଆଡେ ଯାଇ ହଉନି ମୁଁ ଆଉ ବସିବା ଇଏ କରିବା ହେଇନି ମୋ ଝିଅ କୁ ବି ଭାରି ପସନ୍ଦ ଭାବୁଛି କେବେ ମେଳା ହେଲେ ଯିବା ତାହେଲେ ସିଆଡେ ବୁଲିବାକୁ ଏତେ ଭଲ ଯାଏ ତାହେଲେ ଏଇ ମେକ୍ ମକର ମେଳା ଯା ମେଳା ଟା କେତେ ଦିନ ରୁହେ?
ମକର ମେଳା ଟା ଉଁ ମକର ମେଳା ଯୋଉ ଦି ମକର ଯୋଉ ଦିନ ଷ୍ଟାର୍ଟ ହବ ସେଇ ଦିନଠୁ ପନ୍ଦର ଦିନ ରୁହେ।
ଓହୋ ପନ୍ଦର ଦିନ ତାହେଲେ ତ ବହୁତ ଦିନରୁ ତାହେଲେ କେବେ ଯିବା ହଉ ଠିକ୍ ଅଛି ତାହେଲେ ମୁଁ ରଖ ରଖୁଛି ପରେ କଲ୍ କରୁଛି ଆଉ।
ହଉ ହଉ